ହାଲୋ
ଆଜ୍ଞା
ବନ୍ଧୁ ନମସ୍କାର।
ଆଜ୍ଞା ନମସ୍କାର।
ଆଉ କଣ ଖବର?
ଭଲ ଆପଣଙ୍କ ଝିଅ ଏଇନା କେବେ କେମିତି ଅଛି? ଆଜ୍ଞା ଗାଁ ରେ ଅଛି।
ଅଛନ୍ତି ଆପଣ ଗାଁରେ
ଆଜ୍ଞା ଗାଁରେ ଆଜ୍ଞା।
ଆଚ୍ଛା ଖାୟା ପିଆ ସାଇଲାଣି ସବୁ
ଆଜ୍ଞା ଖାଇନି ଖାଇବି ଆଉ ଟିକେ ପରେ
ଆଚ୍ଛା ଆଚ୍ଛା ଆଉ କ୍ରିକେଟେ ଫିକେଟେ ଖେଳୁଥିଲେ ନା ଖେଳିନାହାନ୍ତି ଆଜି
ଆଜ୍ଞା କ୍ରିକେଟି ଆଜି ଖେଳିଥିଲି ଚାରିଟା ୟେଳେ କ୍ରିକେଟ୍ ଆପଣ ଖେ ଆପଣ ଖେଳନ୍ତି ଆଜ୍ଞା
ମୁଁ ଏଇଠି ଟିକେ ସମୟ ପାଇଲେ ଖେଳୁଛି ଆଉ ନହେଲେ ନାହିଁ ଆଉ ତ କାମରେ ବ୍ୟସ୍ତ ରହିଯାଉଛି।
ଆଜ୍ଞା ଆ ମୁଁ କି ଖେଳୁଛି ସେମିତି ଚାରିଟା ୟେଳେ ନର୍ମାଲ ଖେଳୁଛି ଆଉ ମାନେ ଆଗ ହଳିଆ ତେ ଏଇଠି ଖେଳ ନାହିଁ ଆଉ
ଆଜ୍ଞା
ଆଉ କଣ ସବୁ ଭଲ ସବୁ ନା ନାଇ
ଆ ଆଜ୍ଞା ମୁ ବହୁତ ଭଲ ଅଛି ଆପଣଙ୍କ ଧିଅ ଏଇନା କେମିତି ଅଛି?
ହ ମୋ ଦେହ ଆଗ ଅପେକ୍ଷା ଭଲ ଅଛି ଆଉ ତାଙ୍କର ଟିକେ ହେଉଚି ଅ। ଫାଙ୍କା ଯାଗାକୁ ଯା ଶୁଭୁନି କିଛି।
ଆଜ୍ଞା ଆଜ୍ଞା
ହଁ ସେଠି ଆପଣଙ୍କ ପାଖେ ବୋଧେ ବେଙ୍ଗ ଫେଙ୍ଗ ଆବାଜ ଆଉଛି ଗୋଟେ ଶାନ୍ତ ଜାଗାକୁ ଟିକେ ଯାଉନାହାନ୍ତି।
ଆଜ୍ଞା ଯାଉ
ବୁଝିଲେ ନା ବ ହଁ ଗୋଟେ ଶାନ୍ତ ଜାଗାକୁ ଯଆନ୍ତୁ।
ଆଜ୍ଞା ଆଜ୍ଞା
ହ ଆଉ ଟିକେ ଦୂରକୁ ଟିକେ ପଳାନ୍ତୁ ଭଲସେ ଶୁଭିବ। ହୁଁ ପ ପବନ ଦଉଛି ଆରାମସେ କଥା ହୁଅନ୍ତୁ ହେଲା। ହଁ ଆଉ ଆଜି କୁଆଡେ ଯାଇଥିଲୁ ବୁଲିବାକୁ?
ଆଜି ଆଜି ଯାଇଥିଲି ଟିକେ ବୁଲିୟାକୁ ଟିକେ ଯାଇଥିଲି।
କଉଠି?
ଆଜ୍ଞା ଏଇ। ବୁଲୁଚି ଗାଁ ରେ ଆମେ ବୁଲାବୁଲି ଗାଁରେ ଟିକେ ଛକୁକୁ ମାନେ ବଜାର ଯାଇଥିଲୁ।
ଆଉ ଗାଁରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୁ କହୁଥିଲୁ ଖେଳିବାକୁ ହେଲା ନା ହେଲାନି ଆଉ।
ଆଜ୍ଞା, ହେଇନି ହଉ ଚାଲିଛି ଏବେ ଖେଳ କିଣା କିିଣି ଚାଲିଛି ସେଟି ଖଟି ଖ ଯା ମାନେ ଆ ଖେଳ ହଉଛି ଆଉ ଗୋଟେ ଜାଗାରେ କିଣା ହଉଛି ଏବେ ଆଉ ଗୋଟେ ଏଠି କିଣା ହିଁ ହବ ରାତିରେ ଖେଳ ହବ। ହଵ ବୋଲି କହୁଥିଲେ।
ମୁଁ ଶୁଣିଥିଲି କୁଆଡେ ଆପଣଙ୍କ ଗାଁରେ କଣ ଏଇ ଯୋଉ ପାଣି ସମସ୍ୟା ହଉଛି ଆପଣଙ୍କ ଘର ଆଗରେ। ପାଣି ଫାଣି ଯାଉନି ଠିକ ଠାକ ରାସ୍ତା ଉପରେ ପୁରା ପାଣି ଚାଖଣ୍ଡେ ଉପରେ କାଦୁଅ ରହୁଛି। ଲୋକ ପାଣି ସବୁ ଛାଡଛନ୍ତି ରୋଡ ଉପରେ କଣ କେମିତି କଣ?
ଆଜ୍ଞା
ବଧେ ଠିକ ଠାକ କରୁନାଁହାନ୍ତି ସେଟା କେମିତି କଣ। ପାଣି ଫାଣି ବାହାରିବ ନିଷ୍କାସନ ହେବ ଆରେ ଗାଁ ଭିତରେ ରହୁଛନ୍ତି ଆପଣ ଯଦି ଏମିତି ପାଣି ଫାଣି- ଚାରିିକର ରହିବେ ତ ରୋଗ ଗୁଡା ମାଡି ଆସିବ ନା ତାକୁ ଟିକେ ବ୍ଲିଚିଂ ଫ୍ଲିଛିଂ ପାଉଡ଼ର ଆଣିକି ବୁଝିଲେ ନା ବ୍ଲିଚିଂ ପାଉଡର ପକେଇବେ। ସେ ରାସ୍ତାରେ ପୁରା ସଫା କରିବେ ସେଠି ଗୋଟେ ଆପଣଙ୍କର ଗୋଟେ କେତେ ବଡ ଅନୁଷ୍ଠାନ ହଉଛି। ଗଣେଷ ପୂଜା ହଉଛି, ଲକ୍ଷ୍ମୀ ପୂଜା ହଉଛି ଆପଣ ନିଜେ ବାହାରି ଯାଉଛନ୍ତି ସେଇପଟେ ଏଇଟା ଗୋଟେ ଭଲ ସଫାସୁତୁରା ରଖିବେ ନା ନାଇଁ ନା କିଛି ସହାୟତା ମିଳୁନି ଆପଣଙ୍କୁ?
ଆଜ୍ଞା
ସହାୟତା କିଛି ମିଳୁଛି ନା ମିଳୁନି ଅପଣଙ୍କୁ?
ଆଜ୍ଞା ସହାୟତା ଆସିନି ଏବେ ଆସିଯାଇଛି କାମ। ହେଇଯିବ ଡ୍ରେନ୍ ହେଇଗଲେ ରାସ୍ତା ପାଣି ରହୁଛି ଜମି ରହୁଛି କ୍ଲିୟର ହେଇଯିବ। ଆଜ୍ଞା ସେ ତ୍ରେ ଡ୍ରେନ୍ ଟା ହେଇନି ବୋଲି - ପାଣିଟା ଜମି ରହୁଛି। ସେଇଠୁ
ମୁଁ କଣ ଶୁଣିଥିଲି? ପା ଆପଣଙ୍କର ପଇସା ଆଇଛି କିନ୍ତୁ ଲୋକମାନେ କେହି କାମ କରିବାକୁ ଇଚ୍ଛୁକ ନାହାନ୍ତି।
ଆଜ୍ଞା ପଇସା ଆସିଛି ଲୋକ କାମ ଆଜ୍ଞା
ଗୋଟେ, ଗୋଟେ କାମ କରିବେ ଆପଣ କଣ କରିବେ ନା ଯେତେ ସବୁ ବୟସ୍କ ଲୋକ ଅଛନ୍ତି ଛୋଟ ଛୁଆ ଅଛନ୍ତି ସମସ୍ତଙ୍କୁ ଡାକିକି ଆଣି ବସେଇବେ। ଖାସ୍ କରି ସେ ଯେଉଁ ଡ୍ରେନ୍ ଯୋଉ କାମ ହେବ ଯୋଉ ଆପଣ କହୁଛନ୍ତି। ସେଇ ପାଖ ପାଖ ଲୋକଙ୍କର ପାଖେ ପୁଣି ଆପଣଙ୍କର ବେଙ୍ଗ ସାଉଣ୍ଡ ଆସିଲା ତ ଆପଣ ସେମିତିଆ ଲୋକଙ୍କୁ ଆଣିକି ବସେଇବେ
ଆଜ୍ଞା
ଆପଣ ପଛରୁ ସାଉଣ୍ଡ ଆସୁଛି। ତ ଧ୍ୱନି ଆସୁଛି ଅଲଗା ଜାଗା ଶାନ୍ତ ଜାଗାରେ ବସିଲେ ଟିକେ ଭଲ ଲାଗିବ। ତ ମୁଁ କହୁଛି କି ଟି ହଁ ହଁ ତ ଲୋକମାନଙ୍କୁ ଡାକିକି ବସେଇବେ। ଡ଼ାକିକି ଗୋଟେ ସଭା କରିବେ ବୁଝିଲେ ନା। ସଭା କରିକି ତା ଭିତରେ ଯାହା ଯାହା ତମର କାମ ରହିବ କି ଆମର ଏଇ ଆଁ ନର୍ଦ୍ଦମା ନିଷ୍କାସନ ପାଇଁ ଏଇ କାମ ରହିବ। ପାଣି ନିଷ୍କାସନ ପାଇଁ ଏଇ କାମ ରଖିବା। ହ୍ୟାଲୋ ହ୍ୟାଲୋ ଆପଣଙ୍କ ଆବାଜ ଆସୁନି? ହ୍ୟାଲୋ। ତ ଏମିତି ସବୁ କାମ କରିକି ଆଉ କାମ କାମ ଯାହା କରନ୍ତୁ କି ନ କରନ୍ତୁ କିନ୍ତୁ ଲୋକମାନଙ୍କୁ ଟିକେ ସଚେତନ ଭିତରେ ରଖେଇକି। ସେ ଯାହା ବିି ହଉନା କାହିଁକି ତାଙ୍କୁ କହିବେ ଠିକ୍ ଠାକ୍ କାମ କରିବେ। ଦେଖିବେ ଆପଣ ସେ ବାଲି ଗୋଡ଼ି, ସିମେଣ୍ଟେ ତାର ଭାଗ ମାପ ସବୁ ଠିକଠାକ ହଉଚି ନା ନାହିଁ। ତ ଏଉରା ସବୁ ଦେଖିବେ ଆଉ। ଅଛି ମୁଁ ଲାଇନ୍ରେ କଟିିନି। ତୁ କାଟି ଦେଇଚୁ।